ହ୍ୟାଲୋ।
ହ୍ୟାଲୋ।
କଣ କରୁଚୁ?
ବସିଛି।
କଣ ଖାଇଚୁ ଆଜି?
ମୁଁ ଆଜି ଖାଇଛି ଭାତ ଡାଲି ଯୋଉ ମୁଗ ଡାଲି
ହୁଁ।
ଆଉ ଛୁଇଁ ଆଳୁ ତରକାରୀ।
ହୁଁ ଛୁଇଁ ଆଳୁ ତରକାରୀ ହେଇଥିଲା ନା ମସଲା ଦିଆହୋଇକି ଭଜା ହେଇଥିଲା।
ତରକାରୀ ମାନେ ଯୋଉ ତରକାରୀ ହେଇଥିଲା ଆଉ।
ଓହୋ। ହ ସେଇଆା ବୋଧେ ଛୁଇଁ ଆଳୁ ମସଲା ଦେଇକି ବଜା ହେଇଥିଲା।
ହଁ।
ଆଉ ଆଉ କୁଆଡ଼େ ରଜ ବୁଲି ଯାଇଥିଲୁ।
ମୁଁ ଯାଇଥିଲି ଆଜି ଯାଇ ଲି ମନ୍ଦିର ଶିବ ମନ୍ଦିର
ହୁଁ।
ଶିବ ମନ୍ଦିରରେ ବଡ଼ ଦୋଳିଟା ଲାଗିଚି।
ଦୋଳି ଲାଗିଚି ଶିବ ମନ୍ଦିରରେ।
ହଁ ହ ଖେଳିଲୁ। ଆଉ ରଜପାନ ଖାଇଲୁ।
ହୁଁ।
ଆଉ ଆଉ ବଥା ଆଉ ବରା ଖାଇଲୁ।
ହୁଁ। ଆଉ ତୁ ପା ଯାଇଥିଲୁ ମାମୁଁ ଘରକୁ।
ହଁ। ମୋ ମାମୁଁଘରେ ଯାଇଥିଲି ବହୁତ ମଜା କଲି। ହଁ ହଁ। ହଁ ନନାର ବାହାଘର ଠିକ୍ ହେଇଯାଇଚି ରେ। ମାମୁଁ ଘରେ ଯାଇଥିଲି ପୁରା ବହୁତ ହଁ ନନା ବାହାଘର ଠିକ୍ ହେଇଗଲା ଇଟା ମୁଣ୍ଡୁଳିଆଡ଼େ।
ହୁଁ।
ବାହାଘର ଠିକ ହେଇଗଲା ବାହାଘର କଣ
ପୁରା ଠିକ୍ ଠାକ୍ ହେଇଗଲା।
ପୁରା ହେଇନି ସେ କ ବା ମାନେ ବାପା ଘରିଆ ପୁଣି ଯିବେ ଦେଖିବାକୁ।
ଓ ବଡ ନନାର ନା ସାନ ନନାର?
ମୁନା ନନାର।
ଓହୋ ହଉ ହଉ।। ଆଉ?
ପୁରା ହ କଣ?
ମୁଁ କହିଥିଲି କଣ କହୁଥିଲୁ ମାମୁଁ ଘରକୁ ଯାଇଥିଲୁ।
ମାମୁଁ ଘରେ ଯାଇଥିଲୁ ପୁରା ବହୁତ ଆମ୍ବ ଗଛ ଅଛି, ପୁରା ପୁରା ବଡ ବଡ ଆମ୍ବ।
ହଁ ମାମୁଁ ଘର ତ ଭଲ ଫସଲ ବି କରନ୍ତି।
ହଁ ହଁ। ଫସଲ କରନ୍ତି ଆମ୍ବ ଆମ୍ କଣ?
ବୋଇଲେ ଏଥର କଣ କଣ ହେଇଚି?
ବାଇଗଣ।
ହଁ।
ଲଙ୍କା।
ହଁ।
ପୋଇ।
ହୁଁ।
ଆବୁ ଏଇ ସବୁ ହେଇଚି ଆଉ ଶାଗ ଗଛ ଲଗା ହବ।
ଆଉ ସବୁବେଳେ ଖାଲି ମାଙ୍କଡ ଆସୁ ଛନ୍ତି।
ମାମୁଁ ଘରକୁ
ହୁଁ ସକାଳୁ କେହି ଉଠ ନେଥିବେ ଭୋରୁ ଭୋରୁ ମାଙ୍କଡ ଆସିବେ।
ଆଉ ଆଉ ସୁନସୁନିଆ ଶାଗ ବାହାରିଥିଲା ମାମୁଁ ଘର ଗଡିଆରେ?
ହଁ ସୁନ ସୁନିଆ ଶାଗ ଆଣିଥିଲି ଖାଇଲୁ ପୁରା ବଢିଆ ଲାଗିଲା ପଖାଳ ଭା ଭାତ ସାଙ୍ଗରେ ସୁନ୍ ସୁନିଆ ଶାଗ ଭଜା।
ଆଉ ମାମୁଁ ଘରେ କହିବୁ ମୋ ପାଇଁ ସୁନ୍ ସୁୁନିଆ ଶାଗ ପଠେଇବି।
ହଉ ତୁ ଆସିବୁ।
ହଁ ମୁଁ ଯିବି ସୁନ ସୁୁନିଆ ଶାଗ ଯଦି ଆଣିକି ଦବ ତାହେଲେ ମୁଁ ଯିବି।
ହଉ ଜେଷ୍ଠ ପୁନେଇ ରେ ଯିବୁନି ମାମୁଁ ଘର?
ହଁ ଜ୍ୟେଷ୍ଠ ପୁନେଇ ରେ ମାମୁଁ ଘରେ କଣ ହବ?
ନେମାଳ ଠାକୁର ପାଖରେ ଯୋଉ ପୂଜା ହବ।
ହଁ ଯ ହଁ ହଁ ହଁ ଜେଷ୍ଠ ପୁନେଇରେ ହୁଏ।
ଯିବୁନୁ?
ହଁ ଯିବି ମାମୁଁ ଘରୁ କିଏ? କିଏ ଯିବାକୁ ମନା କରିବ?
ହଁ।
ମାମୁଁ ଘର ତ ବଢିଆ ବାରରେ ବାରରେ ସବୁ ଜିନିଷ ହେଇଚି ବାରି ରୁ ତୋଳିବ ଖାଇବ ଆଉ ମାମୁଁ ଘର କାଇକି ଯିବା ମନା କରିବ, କାକୁଡି ଠାରୁ ଆରମ୍ଭ କରି ଜହ୍ନି ବାଇଗଣ, କଞ୍ଚାଲଙ୍କା ମାମୁଁ ଘର ତ ସବୁ ଫସଲ ହଉଚି।
ହଁ ଆମ ଗଛରେ ଆମ୍ବ ପାଚି ଗଲାଣି।
ଆମ ଗଛ ରେ ଆମ୍ବ ପାଚିଲାଣି?
ହଁ।
ତୋଳା କୋଉଦିନ ହବ?
ଜାଣିନି।
ହଁ ସି ଯୋଉଦିନ ତୋଳିବେ ସେଇଦିନ ଖାଇବେ ଯଦି ଦେବ ଯଦି ଦେବେ ଖାଇବା ନହେଲେ ନାଇ ଆଉ।
ତୁ ଆସିବୁ ଯଦି ଖାଇବୁ?
କଲେ କଣ ସେ ଦେବେ ମତେ?
ହଁ।
ହଁ। ଦେବେ ପଛରେ କହିବେ
ଆମେ କାଲି ବଲଦେବ କତିକି ଯିବୁ।
କାଲି ବଲଦେବଜୀ କଧି ଯାଉନା ମେ
ହଁ ସବୁ ଝିଅ ମାନେ
ବଡ଼ିଆ ଆମ କେନ୍ଦ୍ରାପଡ଼ା ତ ପ୍ରସିଦ୍ଧ ଆମ ବଲଦେବଝୁ ରସାବଳି, ପୋଟଳ ପିଠା ଖାଇବ
ମୁଁ କାଲି ଯିବି ଗରମ ଗରମ କାଲି ଯିବି ଗରମ ଗରମ ପୋଟଳ ପିଠା ଖାଇଦେବି।
ରହୁ଼ ଗଲି ତାହେଲେ ମୁଁ ବି ଦିଟା ଖାଇବି।
ଆଉ
କାଲି କେତେବେଳେ ଯିବ? ସକାଳେ।
ହଁ।
ଫେରିବ?
ଫେରିବୁ ଏଗାର ଟା ବେଳକୁ
ଓ ଏ ଯଉ ଇଏ ବସ ରେ ଯିବ ବୋଧେ।
ହଁ। ପୁର ପୁରା ଭିଡ ହଉଛି ବଲଦେବୀ କତିରେ କେତେ ପ୍ରସିୁତ ଭାବୁଥା?
ହଁ ପରା ଏପଟ ସାଇଟ ରୁ ମୋର। ସବୁ ଯେଉଁ ସାନ ପିଲା ଅଛନ୍ତି ସବୁ ମୋ ଜୁନିଅର ମାନେ ସେ ସମସ୍ତେ ଯାଇଥିଲେ ବଲଦେବଜୀ କତିକି। ସେ ଫଟୋ ଛାଡ଼ିଥିଲି ମୁଁ ଦେଖିଥିଲି ଆଉ ଆଜି ଯାଇଛନ୍ତି ଯେଉଁ ମୋ? ଘର ପାଖରେ ଯେଉଁ ମୋ ସାଙ୍ଗ ତାଙ୍କ ମାମୁଁ ଝିଅ ହେରିକା ସମସ୍ତେ। ଯାଇଥିଲେ ଆଜି ବଲଦେବଜୀ ପାଖକୁ ପତ୍ର ଆମର ପ୍ରସିଦ୍ଧ ଆଉ ଯିବେନି ଲୋକ। ଆମେ ସିନା ଘର ପାଖରେ ଯେତେବେଳେ ଇଚ୍ଛା କରିବା ସେତେବେଳେ ଯାଇ ଦେଖିପାରିବା ସେଟା କଥା ନୁହଁ ଆଉ ଯେତେବେଳେ ଇଚ୍ଛା ସେତେବେଳେ ଦେଖିପାରିବା ପ୍ରଭୁଙ୍କ ଡୋରି ଯାକୁ ଯେତେବେଳେ ଲାଗୁଛି।
ଲାଗିବ ମୁଁ ତ କେତେ ବର୍ଷ ହେଲା ପୁରୀ ବି ଯାଇନି।
ହୁଁ। ମହାପ୍ରଭୁ ଚାହୁଁନାହାନ୍ତି ଆଉ! ଯେବେ ଚାହିଁବେ ସେବେ ଯିବୁ ଆଉ। ପୁରୀ ଯିବା ଖଜା ଖାଇବ।
ହୁଁ ଖଜା ତମର ଆ ଆଉ ଉରରେ ଗାଧେଇବ?
ଗାଧୋଇବ ଇଏ ଯୋଉ ଖୁସି ସମୁଦ୍ରରେ। ରେ ଗା ହେବ ନୀଳା ସ୍ତ୍ରୀ ପୋଖରୀରେ ଗାଧୋଇକି ଆସିକୀ ଯେତେବେଳେ ଜଗା ଦର୍ଶନ ଟିକେ କରିଦେବ। ଆଉ ଆନନ୍ଦ ବଜାରରେ ଟିକେ ଅଭଢ଼ା ଖାଇଦେବ ସେ ଯେଉଁ ଶାନ୍ତି।
ହଁ। ଅଭଡ଼ା ଟିକେ ତ ଯୋଉ ପାଟିରେ
ହଁ। ତୁ କି କର ପଇସା କାଟିଲ ତ ଯାଇ ନି
ହଁ। ଜଷ୍ଟା ଖାଲି ହ୍ୟାଲୋ।
କଁ କରଛି ହଁ।
ଆମ ଘର ଆଗରେ ଯିଏ ନୁହଁ, ହ୍ୟାଲୋ।
ହଁ।
ସେ ଯେ ତ
ହଁ କହୁ
ଘ ଘର ଆଗେରେ ଯିଏ ନୁହଁ
ହଁ। କଣ ହେଇଚି?
ଆମ ଘର ଆଗରେ ଯିଏ ନୁହଁ
ହଁ ଆମ ଘର ଆଗରେ ଯିଏ କଣ ହେଲା?
ତାର ଡ୍ରେସ୍ ନାଁଇ
କହୁନୁ ମୋ ରଜ ତିନି ଦ ତିନିଟା ଡ୍ରେସ ଡ୍ରେସ ନାହିଁ ତୋର ଡ୍ରେସ ନାହିଁ।
ମୁଁ ତାକୁ କହୁଚି ଆଉ ସେଇ କଥା।
ଆଜି ଯେଉଁ ଡ୍ରେସଟା ପିନ୍ଧିଥିଲୁ ଭାରି ସୁନ୍ଦର ଦେଖାଯାଉଥିଲା।
ହଁ।
ଆଉ କାଲି ପାଇଁ ଆଉ କୋଉ ଡ୍ରେସ୍ ଅଛି?
ଗୋଟାଳି ଛୋଟ କୁର୍ କି କରିଚି ଗୋଟାଇ ଜିନ୍ସି ପ୍ୟାଣ୍ଟ ଅଛି
ଆଜି ଯୋଉଟା ପିନ୍ଧଥିଲୁ ସେଇ ସେଇ ତ?
ନା ଆଉ ଗୋଟେ କରିଛି।
ଆଉ ଗୋଟେ ବି କରିଚୁ। ଆଉ ଯୋଉ ଫ୍ରକ୍ ଟା ପିନ୍ଧଥିଲୁ ସେଟା ମାମୁଁ ଘର ଦେଇଥିଲି?
ସେଇ କାଲି ଯୋଉଡା ପିନ୍ଧିବି ସେଇଟା ଦେବେ ମାମୁଁ ଘର।
ସେଟା ଦେ ଦେଇ ଦେଇ କାଲି ଯୋଉଟା ପିନ୍ଧିବୁ ସେଇଟା ଦେଇଛନ୍ତି ମାମୁଁ ଘର। ଯଉଟା ପିନ୍ଧିବୁ?
ହଁ।
ଆଉ ଆଜି ଯୋଉଟା ପିନ୍ଧିଥିଲୁ ସେଇଟା ତୁ ଆଣିଥିଲୁ?
ହଁ ମମି ଆଣିଥିଲା।
ଓ ଭଲ ଦେଖାଉଥିଲା, ଆଜି ଯୋଉଟା ପିନ୍ଧୁଥିଲୁ ବଢିଆ ଦେଖାଉଥିଲା।
ହଉ।
ଆଉ ଆଉ କଣ ତମେ ତ ରଜ ବୁଲ ଚ ମାମୁଁ ଘର ଯାଉଛ, ଆଉ ମାମୁଁ ଘର କହିଲେ ବୋଲି ପୋଡ ପିଠା କରିଥାନ୍ତେ?
ଖଇଥିେଲୁ ଲୁ
ତାଡ କଟାଦାରି କପିଳାସ କିଛି କୁଆଡେ ଯାଇପାରିଲୁନି ସବୁ ରାସ୍ତାରେ ରାସ୍ତାରେ ବୁଲି ବୁଲି ଘରକୁ ଆଇଲୁ। ଆଉ କଣ କରିବି ଠାକୁରଙ୍କ ଡୋରି ନାହିଁ ଆମ ପାଖରେ। ଆଉ
ଆଉ।
ଆଉ ସାନ ପୁଅ କୁଆଡେ ଯାଇଛି?
ଆଉ ଆମ ଘରେ କହିଚି ଆମର ତ ବାର ହେଇଯିବ।
ହଁ ବାହାଘର ହେଇଯିବ ଠିକ ହେଇ ସାରିଲାଣି!
ହଁ ନିର୍ବନ୍ଧ। ଆଠର
ଏଇ ଅଠର ତାରିଖରେ‌!
ହଁ।
ଇରେ ଇରେ ଆଉ ନିର୍ବନ୍ଧ ପରେ ବାହାଘର ଡେଟ୍ ବାଜିବ ଆଉ। ଭଲ।
ଆଉ
ହଉ। ହଉ ମୁଁ ରଖୁଛି ମତେ ଲାଗୁଚି ତମେ ବ୍ୟସ୍ତ ଅଛ ତମେ ତମ କାମ ସାରା ଆମେ କଥା ହବା ଆଉ। ହ
ହଉ ହଉ।